ହ୍ୟାଲୋ କଣ କରୁଛ?
କଣ କରିବୁ ଏଠି ବସିଛୁ ଆଉ ପବନ ଖାଉଛୁ।
ଉଁ ତମର ଏ ସି ଫେସି ଲଗେଇଛ ନା
ହଁ ଆମର ଏସି ଲଗେଇଛୁ।
ଓହୋ ମ ଯୋଉ ଗରମ ହଉଛି
ହଁ।
ଆଉ
ଆଉ ଆଜି କଣ ଆଇଟମ ହେଇଥିଲା? ଧୋଇ ହେବି ପାଣି ଟିକେ ନାହିଁ।
ଥିଲା ବିରିୟାନୀ ହେଇଥିଲା।
ହୁଁ ବାପୁ ଆଜି ବିରିୟାନୀ କରି ଥିଲେ ତମର
ବିରିୟାନୀ ହେଇଥିଲା ଆଉ ମସଲା ତରକାରୀ ହେଇଥିଲା ଆଉ ସାଲାଡ଼ ହେଇଥିଲା।
ଆମର ଟିକେ କେବେଠୁ ଆଇଁଷ ଖାଇନଥିଲୁ ତ। ଓ ଆଚ୍ଛା। ଟିକେ ଖାଇଦେଲୁ କରିକି ଆଉ
ଟା କେମିତି କରନ୍ତି କି?
ବିରିୟାନୀ ଆସେ ନା।
ନା ଆସନି ବୋଲି ତ ମୁଁ ସବୁବେଳେ ମଗେଇି ଖାଏ କିଣିକି ଖାଏ ମଗେଇ ତ ନାଇ କିଣିକି ଖାଏ ସବୁବେଳେ। ଆସେନି ବୋଲି।
ବିରିୟାନୀ ହାପ କେଜି ଚାଉଳ ନେଇ ଆସିବ ତାକୁ ଗୋଟେ ଡେକଚିରେ କଣ କରିବ ନା ଅଧା ଯେମିତି ପାଣି ଫୁଟିବ ସେ ଚାଉଳ ଟାକୁ ପକେଇବ ସେ ଚାଉଳ ପୁରା ହବନି ଅଧା ହବ ଯେମିତି ସେ ଉ ଚାଉଳ ଟା ଅଧା ହଉ ହଉକା ଭିତରେ ଚିକେନ ଚିକେନ ଟାକୁ କଣ କରିବ ନା ତାକୁ ମସଲା ଯୋଉ ଅଦା ରସୁଣ ମସଲା ହେଇଥିବ ଅଦା ରସୁଣ ମସଲା ସୋରିଷ ତେଲ ଦହି ହି ଧନିଆ ପାଉଡ଼ର ଜିଣା ଜିରା ପାଉଡ଼ର ଲଙ୍କା ଗୁଣ୍ଡ ପିଆଜ ଟମାଟୋ ଆଉ ଉଁ ତାର ଗୋଟେ ଉଁ ତାର ଗୋଟେ ସେଣ୍ଟ ଭଳିଆ ଅଛି ସେଇଟା ପକେଇଆ ପାଇଁ ସେଇଥିରେ ସେଇଟା ପଡିବ। ସେଇଟା ପଡିଲେ ଟିକେ ଉଁ ବିରିୟାନୀ ଟା ଭଲ ବାସ୍ନା ହବ ସେ ସେଇଟାକୁ ତାପରେ ଉ କିଛି ସମୟ ତାକୁ ଗୋଳେଇ ଦେଇକି ଫ୍ରିଜ ରେ ରଖି ଦବ। ଫ୍ରିଜରେ।
ଫ୍ରିଜରେ କଣ ର
ଉଁ ଫ୍ରିଜରେ ରଖିଲେ ଟିକେ ଟେଷ୍ଟ ଷ୍ଟ ଆସିବ ଉଁ ବାସ ବାସ୍ନାଟା ଟିକେ ଭଲ ହବ ଆଉ।
ଓହୋ ହଁ ତାପରେ
ତାପରେ ହେଲା ପରେ ତାପରେ ଗୋଟେ ଡିସ ରେ ଉଁ ଯୋଉ ଡିସ ରେ ଡିସ ରେ ହବ ନା ବିରିୟାନୀ ଟା।
ହଁ।
କରିବ ନା ଫାଷ୍ଟ ଯୋଉ ଚାଉଳ ଟା ଗରମ ପାଣିରେ ପକେଇ ଥିବ କିଛି ସମୟ ପରେ ତାକୁ ଛାଣିବ। ସେ ଭାତ ହେଇନଥିବ ପୁରା ଚାଉଳ ଥିବ ତାକୁ ଛାଣିବ। ଛାଣିକି ଫାଷ୍ଟ ଗୋଟେ ଥର ଦେଇଦବା ତଳେ ପୁରା ସେଇ ଚାଉଳ ଭାତକୁ ଗୋଟେ ଥର ଦେଇ ଦେଇ ତା ଓପରେ ସେ ଚିକେନ କୁ ଦବ ଅଧା କିଛି ସେ ଚିକେନ ଯୋଉଟା ମସଲା ଗୋଳା ହେଇକିଥିବ ଫ୍ରିଜ ରେ ତାକୁ ଆଣିକି ସେଇ ତାରୁ ଦବ କିଛି
ହଁ ହଁ।
ତାପରେ ଗୋଟେ ଥର ଚିକେନ ଦେଇ ସାରିଲା ପରେ ଫେରେ ଆଉ ଥର ଦବ ସେଇ ଯୋଉ ଚାଉଳ ଭାତକୁ। ଆଉଥରେ ଦବ। ଆଉ ଥରେ ତାକୁ ପୁରା ମେକପ୍ କରି ଚାରିଆଡକୁ ଦେଇଦେଲା ପରେ ଆଉ ଥରେ ଚିକେନ ଦବା ଆଉ ଯେତିକି ଥିବ ସେ ଚିକେନକୁ ଦେଇଦେଇକି ଆଉ ଯେତିକି ଭାତ ଥିବ ତା କୁ ବି ଦେଇଦବ ଦେଇଦେଲା ପରେ ତାପରେ ଡିସ୍ ଢାଙ୍କୁଣା ଟା ଘୋଡେଇ ଦେଇକି ତାପରେ ତା ଉପରେ ଟିକେ ଘିଅ ଛିଞ୍ଚିଦବ ଯେତେବେଳେ ପୁରା ସବୁ ଡିସ୍ ରେ ରହିଯିବ ତା ଉପରେ ଟିକେ ଘିଅ ପକେଇଦବ ଦେଢ ଚାମଚ ଭଳିଆ
ହୁଁ ହୁଁ।
ଘିଅ ଟା ପକେଇ ଦେଲା ପରେ ତାପରେ କଣ କରିବ ନା ଅଟା ଟିକେ ନାଗୁ ଦଳିବ ଅଟା ଟିକେ ଦଳିକି ସେ ଡିସ୍ ଯୋଉ ଖାପ ଖାଇକି ରହିଥିବ ସେ କାଳେ ଉ ମାନେ ଲିକ ଚାରିଆଡକୁ କୁଆଡ଼େ ଲିକ୍ ପଳେଇବ ବୋଲି ଅ ଆଟା ଚାରିପେଟି ସେ ଡିସ୍ ଚାରିପେଟି ବୁଲେଇବ ଗୁଳା କରିକି ଗୁଳା କରିକି ଲମ୍ବା ଲମ୍ବା କରିକି ସେ ଡିସ ର ଚାରିପେଟି ସେ ଅଟା ଇଏ ଟାକୁ ପୁରା ପୁରା ସେଟ କରିଦବୁ କୁଆଡେ ଯେମିତି ପବନ ବସିବନି କି ବାହାରିବନି।
ହଁ ହୋ ହଁ।
ସିଏ ବାହାରିଗଲା କୁ କିନ୍ତୁ ସିଇମ୍ ରେ ରହି ଥିବ ବିରିୟାନୀ ଟା ସିମରେ ରହିଲେ ସିଜି ସିଜିକା ଭିତରେ ଭିତରେ ସବୁ ହବ। ଆଉ ତାପରେ ଠିକ ଟାଇମ ଦେଖି ବସେଇଥିବ ଠିକ ଟାଇମ ଦେଖି
କେତେ ସମୟ ଭିତରେ ଖୋଲା ହବ?
ଓ ଅଧଘଣ୍ଟା ଭିତରେ ହେଇଯିବ।
ତ ଟା ହାପ୍ ହେଇଯାଇଥିବ ତାପରେ ଅଧଘଣ୍ଟେ ଭି
ଅଧଘଣ୍ଟେ ଭିତରେ ଭାତ ଚିକେନ ସବୁ ପୁରା ପୁରା ଟେଷ୍ଟ ଟେଷ୍ଟ ହେଇଯିବ।
ମାନେ ଚିକେନ ଟା ଆଉ କଷା ହବନି ଡାଇ ଡାଇରେକ୍ଟ ସେଇତିରେ
ହଁ ଡାଇରେକ୍ଟ ସେଇତିରେ।
କଷା ଦିିବା ପକା।
ହଁ କଷା ହେଇକି ବି ପକା ହୁଏ। ଯେ କସିକି ଯିଏ ପକାନ୍ତି ପ ଯିଏ ପୁରା ଏମିତି କରି ଏମିତି କଲେ ହିଁ ଭଲ ଲାଗିବ କାହିଁକି ତା ବାସ୍ନା ଘିଅ ପିଅ ଇଏ ସିଏ ଭଲ ସବୁ ପଡିଥିବ ସେ ଟିକେ ଏତେ ବାସ୍ନା ହବ ଯେ ପୁରା ମୁହଁ ବାନ୍ଧି ନବ ତମେ ଯେତିକି ଖାଇବା କଥା କୁହ ମୋ ପେଟ ପୁରିଜିବ।
ନଁ ମୁଁ ତ ସବୁବେଳେ କିଣିକି ହିଁ ଖାଏ।
ବିରିୟାନୀ ସହିତ ଖାଇଆ ପାଇଁ ଦହି ଆଉ କାକୁଡ଼ି ଆଁ କଞ୍ଚାଲଙ୍କା ଟମାଟୋ ଲେମ୍ବୁ
ସାଲୁଟ୍ ସାଲୁଟୁ ସାଲୁଟୁ
ହଁ ପୁରା ଗୋଲ ଗୋଲ କରିକି ତାକୁ କାଟି ଦେଇେଇକି ପୁରା ସାଲୁଟ୍ ତାକୁ ବନା ହବ ସେଟା ହେଇଗଲା ପରେ ତାପରେ ଆଉ ମସଲା ଆଳୁ ମସଲା ନହେଲେ ଚିକେନ୍ ଯଦି ଥିବ ଚିକେନ ଆଳୁ ମସଲା ତରକାରୀ ହେବ। ତା ପରେ ବିରିୟାନୀ ସହିତ ସେଇଟା ଖାଇଲେ ପୁରା ମଜା ଆସିବ।
ଏଥର ତାନେ କରିବା ଆଉ ଟେଷ୍ଟ କରିବା ଆଉ। ଆଗେ ବନେଇବା ତା ପରେ ଦେଖା। ପରିବା।
ନା କିନ୍ତୁ ଏମତି ସବୁ ଡିସ ରେ ସବୁ ପକେଇ ଘୋଡେଇ ଘୋଡା ଇଏ କରିଦେଲେ ସେଇଟା ଶୀଘ୍ର ହେଇଯିବ।
ଆଚ୍ଛା ଦିସ୍ ମାଇ ହୁଁ ହୁଁ।
ତମେ କେବେ ତିଆରି କରିଛ ନା।
ନା ନା ମୁଁ କେବେ କରିନି।
ଚୁଲିରେ କଲେ କଣ କୁହନି ନିଆଁ ଟା ଜୋରେ ଜୋରେ।
ହଁ ହଁ ଜୋରରେ ଜଳିରେ ହେରା ପୋଡିଯିବ। ମୋ ଚଡ଼ି କାଇଁ
କିନ୍ତୁ ଗ୍ୟାସରେ ସିମ ରେ ରହିବ।
ଆଚ୍ଛା ଏଥର ଦେଖିବା କରିବା ଆଉ।
ହୁଁ ଆଉ କରି ଖାଅ ଦେଖିବ କି ଟେଷ୍ଟ ଘରେ ବି ହେଇଯିବ ମାନେ ସାତଶ ପଚାଶ ଚାଉଳ ନେଇଆସିଲେ ଖାଇଦେବି ଛଅ ସାତ ଜଣ।
ସାତଶହ ପଚାଶ ନାଇଁ।
ସାତଶ ପଚାଶ ହେଇଗଲେ ଛଅ ସାତ। ସାତ ଜଣ ଖାଇଦେବେ ବଡ ଲୋକ ଖାଇଲେ। ବାବା ଚାଉଳଟା। ପାଙ୍କ କଣ କହିଲ ତମର ନେ ନେଟୱାର୍କ ନାହିଁ ହିଁକି।
କୁହନ୍ ତମର ବହୁତର କ ଆଉ।
ହଁ ଆ। ଆମେ ଆମର ଗୋଟେ ଡିସ୍ କିଣିକି ନେଇ ଆସିଛନ୍ତି ଆମେ। ହଁ ହଁ।
ଓହୋ ସେଇଥିପାଇଁ ଘରେ। ତିଆରି କରି ଖାଉଛ ଆଉ।
ହଁ ସେଥିପାଇଁ ଆମେ ଟିକେ ବନେଇକି ଖାଇଦବୁ ତଥାପି ବେଳେ ବେଳେ ଟାଇମ୍ ଲାଗେ ମାନେ ଡେରିରେ ଆସିଲେ ନେଇ ଆସିବ କିଣିକି
ଓ ହୋ ଆଉ ଦେଖିବା ଆମର ରଜକୁ କରିଆ।
ହୁଁ।
ରଜକୁ ସବୁ ବନ୍ଧୁ ବାନ୍ଧବ ଆସେ ରଜକୁ ନିଶ୍ଚୟ କରିବା ଆଉ। ଏଇଥର
ଉ ରଜକୁ ତମର କିଏ ଆସିବାର ଅଛି କି।
ହଁ ହଁ ରଜକୁ ଆସିବେ ନା ମୋ ଭଉଣୀ ଆସିବେ ମୋ ବଡ ଭଉଣୀ। ଆସିବ ତ କହିଛି ଆଉ ଦେଖିବା କଣ ହଉଛି।
କହିଛନ୍ତି ମାନେ ଆସିବେ କଣ କରିବେ। ଆଉ ତମର ଆଜି ତମ ବାଡରେ ଲେମ୍ବୁ ଗଛ ହରି
ଅଛି ଅଛି ଲେମ୍ବୁ ଗଛ ଅଛି ଆଉ ଆମ ବାଡିରେ ପ୍ରାୟ ଗଛ ଅଛି।
ଆଉ ତମର କିଛି ମାର୍କେଟ ରୁ କିଣିବାକୁ ପଡୁନଥିବ।
ଏଗୁଡା କଣ ସବୁ ବେଳେ ହୁଏ କି ସବୁବେଳେ ହୁଏନି ମାନେ ବର୍ଷ ସାରା ହୁଏନି।
ଓ ତାର ସିଜିନ ଅଛି।
ସି ସିଜିନ ହଁ ଏବେ ଗୋଟେ ଗଛରେ ଏବେ ଆସୁଛି ଫଳ ହେଇଛି କିନ୍ତୁ ସେଟା ବଡ଼ ହେଇନି ଆହୁରି ବଡ଼ ହବ ଆହୁରି ବଡ଼ ହବ ତ ଲାଗିଯିବ ତଥାପି ଆହୁରି ପନ୍ଦର ଦିନ ହେବ ଲାଗିଯିବ।
ଲେମ୍ବୁ ଆଚାର ପାଚାର କର ନା
ନା ସେରା କରିନା କିଛି କୌଣସି ଆଚାର ମୁଁ ଯିବିନି ମାନେ ମେନର ତାର ଯୋଉ ପାଗଟା ସେଇଟା ସେଇଟା ମୁଁ ଜାଣିନି ସେଇଟା ସମସ୍ତଙ୍କୁ ଆସିବ ଆଚାରଟା ମାନେ ସେମିତି ଥରେ ଦିଥର ମୋବାଇଲ ରେ ଦେଖିନେ କରିଦେବି।
ନା ଲେମ୍ବୁ ଆଚାରଟା ତ ପୁରା ସହଜ।
ଲେମ୍ବୁ ଆଚାର ଲଙ୍କା ଆଚାର ମୁଁ ହେରା କେବେ କରିନି ତାପରେ ଏଇଥରେ କଲେ ହେଇଯିବ ତ ହେରା ତ କେହି ଖାଉନାହାଁନ୍ତି ଆମର ହେରା କେହି ଖାଆନ୍ତିନି କିଣିକି ଆଣିଲେ ବି ଛୁଇଁବେନି।
ହୁଁ ।
ସେଥିପାଇଁ ଇଚ୍ଛା ହଉନି ଆଉ ଏକା ଖାଇବା ପାଇଁ କେତେ କରିବୁ ସମସ୍ତେ ଖାଇଲେ ଗୋଟେ ମନେ ହବ ସମସ୍ତେ ଖାଇବେ ଖୋଜୁଛନ୍ତି ହଁ କରିବା ଆଉ ଏକୁଟିଆ ପାଇଁ କଣ କରିବୁ ହଁ ନ ଖାଇଲେ ନାହିଁ ଆଉ କିଣ କିିି ଟିକେ ନେଇ ଆସିନେ ସରିଲା ତ ଖାଇଦବୁ ଆଉ
ଓ ତମର ମାର୍କେଟ ଟା ପାଖରେ ତମର ଯାହା ହେଲା ସବୁ କିଣିକି ଆଣିଲ
ହଁ ମାର୍କେଟ ପାଖରେ ବୋଲି ବେଶୀ ପାଖରେ ବି ନୁହଁ।
ହୁଁ ହୁଁ।
ଆଉ ହଉ ତାହେଲେ ହଉ ଠିକ୍ ଅଛି ହଉ ତମେ କଣ‌ ଯାଓ ମୁଁ ଯାଉଛି ମୋର ଏବେ କାମ ଏବେ କରି ଲୁଗାପଟା ତୋଳିକି ଆଣିବି ଘର ଖର କିମି ପାଣି ଆଣିବି ଆ ଆମ ଝିଅକୁ ଟିକେ ଡ୍ରେସ ଫ୍ରେସ ପିନ୍ଧେଇ ତାଙ୍କୁ ଟିକେ ସଜବାଜ କରାଦେନି ଆଉ
ହଉ ତାହେଲେ। ହଉ ତାହେଲେ ମୁଁ ରଖୁଛି ତାହେଲେ ମୁଁ ପଛରେ କେତେବେ କଥା ହେବି